ହାଲୋ, କୁହନ୍ତୁ?
ଆଜ୍ଞା, ନମସ୍କାର।
ନମସ୍କାର ମାଡ଼ାମ୍, କଣ କରୁଥିଲେ?
କିଛି ନାଇଁ, ଏଇଠି ଶୋଇଥିଲି ଆଉ।
ମିଛି ମିଛିକା ନା, ସତ ସତିକା?
ନାଇଁ ସତ ସତିକା ହିଁ ଶୋଇଥିଲା।
ହେ ତାହେଲେ ମତେ ଭୁଲ ହେଇଗଲା, ମୁଁ ଲଗେଇକି କଲ୍ ଆଁ
ଆଜି ରବିବାର ଅଛି, ତ କିଛି କାମ ନାହିଁ, ଟିକେ ଆଜି ଡେରିରେ ବି ଉଠ ଉଠିଲି ଦିନ ବେଳା ସକାଳୁ ଶୋଇକି, ତ ଏବେ ଟିକେ ଖାଇକି ପୁଣି ଶୋଇଚି।
ଓହୋ। ତାହେଲେ କ୍ଷମା କରିଦେବେ, ବୁଝିଲେ ଆମେ ତମକୁ ଡିସ୍ ମାନେ କଣ କଲୁ, ମାନେ ଅସୁବିଧା କଲୁ, ମୁଁ ଉଠେଇ ଦେଇ ବୁଝିଥିଲି।
ସେମତି କିଛି କଥା ନାହିଁ, ମୁଁ ଗୋଟେ ଦିଦିଙ୍କ ସହିତ କଥା ହଉଥିଲି ଏବେ, ଏ
ଆମରି ଗାଁ ଏକର ପିଲା କି?
ନା ନା ସେ ଜଣେ ମ-ମ ମ୍ୟାଡ୍ ପର୍ସନ୍, ତ ବିବାହିତା ନାରୀ।
ଓହୋ। ଆଉ କଣ ଖାଇଥିଲେ ଗାଧୁଆଳେରେ? ହାଲୋ।
ଆଜ୍ଞା।
କଣ ଆପଣଙ୍କ ପାଖରେ ଯିଏ ଗପୁଥେବେ, ମନା କରିଦିଅନ୍ତୁ ଟିକେ ଗପିବେନି। ହାଲୋ।
ଆଜ୍ଞା ଆଜ୍ଞା କୁହନ୍ତୁ? ନାଇଁ ନାଇଁ ଗପିବେନି କୁହନ୍ତୁ?
ସେ ନା ଗପିଲେ, ଏ କଲ୍ ପୁରା କାମ ଦଉନି ଇଏ ହେଇଯାଏ, ରିଜେକ୍ଟ୍ ହେଇଯାଏ।
ଓହୋ, ଆଜ୍ଞା ଆଜ୍ଞା, ସରି ସରି, କ୍ଷମା କରନ୍ତୁ, କୁହନ୍ତୁ?
ଖେମା ଖେମା ପାର୍ଥନା କରନ୍ତୁ ଆପଣ ହେଲା, ଆଉ ତାପରେ ଉଁ ଉଁ
ଓଡିଆ ଶିଖିନି, ତ ଆପଣ ଯଦି ବୋଧେ ଶିଖେଇଦେବେ ତ ଭଲ ହୁଅନ୍ତା।
ହଁ ହଁ। ଆଉ ତାପରେ, ହଁ ଶିଖେଇ ମୋ ସ ମିଶିଲେ ଶିଖି ଯାଆନ୍ତି ଛୁଆ ପିଲା, ତମେ ଛୁଆ ଶିଖନ୍ତି। ଆପଣ ବି ଶିଖିଯିବେ। ଆଉ ଘର ଏରିଆ କେତେ ଅଣ କଣ ଅଛନ୍ତି କଣ ସବୁ?
ଆମ ଘରେ ବାପା, ଆମର ଗୋଟେ ଯୌଥ ପରିବାର। ତ ଆମ ଘରେ ବାପା, ବାପା ମୋ ବୋଉ, ଆ ବଡବାପା, ବଡବୋଉ, ମୋର ଦୁଇଟା ଭାଇ ଆଉ ଆ ତିନୋଟି ଭଉଣୀ ଆଉ ମୋର ଗୋଟେ ସାନ ଭଉଣୀ, ଆଉ ମୁଁ, ମୋ ଜେଜେମା ଆଉ ଗୋଟେ ଆମ କୁକୁର, ଆଉ ଗୋଟେ ଆମ ଠେକୁଆ।
ହଁ, ହୋ, ହୋ। ନା ଆମ କ-କଇବା କଥା ସେମାନେ ଆମ କ-କହିବା କଥା ଶୁଣିବେ?
ଆଜ୍ଞା କୁହନ୍ତୁ।
ନା ମୋର ଆମେ ଅଛେ ବା ଅଛନ୍ତି ଦି ଭଉଣୀ ଗୋଟା ବାପା ଗୋଟାଏ ବୋଉ। ମୁଁ ମୋ ସ୍ତ୍ରୀ ଆଉ ମୋର ଛଅଟା ପିଲା ଅଛନ୍ତି ବୁଝିପାରିଲେ? ତିନିଟା ଝିଅ, ତିନିଟା ପୁଅ।
ଯା ହଉ।
ହଁ ନାଇଁ ସେଟା ମୁଁ ନା ଆଉ ଗୋଟା ହବ ଆଉ ଗୋଟା ହବ। ମୋତେ ଲାଗୁଛି ତା ନାଁ କଣ ଦେବି ବୋଲି ମୁଁ ଭାବୁଛି। ନାଁ ଆପଣ ଜାଣେ କଣ କହିଲେ ମେସେସ୍ ଟା କରିଦେବେ ତା ନାଁ କଣ ଦିଆହବ ବୁଝିଲେ?
କାହା ନାଁ କାହା ନାଁ ହୁହନ୍ତୁ ମୁଁ ଆପଣଙ୍କୁ କହିବି।
ହୁଁ, ଛଅ ମୋତେ ଦେଖନ୍ତୁ ତିନିଟା ଝିଅ ତିନିଟା ପୁଅ ଏଇନା ଅଛନ୍ତି। ବୁଝି ପାଇଲେ, ସେଥିପାଇଁ ଆଉ ଟା ଆଉଟେ ଆଉ ଗୋଟା କଣ ହବ ବୋଲି ଅଛି ତିନି ମାସେ ଖଣ୍ଡେ ଆଉ ବୋଧେ ହେଇଯିବ। ସେଥିପାଇଁ ଆଉ ତା ନାଁ କଣ ଦେବି ବୋଲି ମୁଁ ଏବେଠୁ ଭାବୁଛି। ଏବେଠୁ ଭାବୁ ଚି ବୁଝିପାଇଲେ?
ଠିକ ଅଛି ଅ, ମୁଁ ଆପଣଙ୍କୁ ଅ, ଜଣେଇକି କହିବି। ହଁ ମୋ ଭଉଣୀଙ୍କୁ ପଚାରିବି ସିଏ ଯଦି କିଛି ମୋତେ ଅ, ଭଲ ଉପଦେଶ ଦେବେ। ତ ମୁଁ ଆପଣଙ୍କୁ ଜଣେଇବି।
ହଁ, ହଁ।
ଭଲ ନାଁ ଦେଇହବ।
ହଁ, ହଁ। ଆଉ ତା ସଅ ହୁଁ, ଆଉ ତ ମୋର ପିଲା ଏ ଯେ ଛୋଟ ପିଲା ଅଛନ୍ତି ସେ ଜିଦି କରଚନ୍ତି। ଆମ ୟା ଆମ ମୁଁ ଟିକେ ଗରିବ ମୁଁ ତାଙ୍କୁ ଛୁଆଙ୍କୁ ଦେଇପାରନି ଗୋଟା କିଛି ଦିନିଷ ବୁଝିପାଇଲେ। ହଁ ତ ମୁଁ ଦୁଃଖିତ ତା ପାଇଁ।
ଆଜ୍ଞା।
ଆଉ ସେଥିପାଇଁ ଆମେ ହ ରୁଜଗାର କରିବାକୁ ପଡିବ ନହେଲେ ମୁଁ ମୋ ସ୍ତ୍ରୀ ଛାଡିକି ମୋତେ ପଳେଇବ। ବୁଝିପାଇଲେ? ସେଥିପାଇଁ ମୋତେ ରୋଜଗାର କରିବାକୁ
ଛାଡିକି ଯିବେନି ଆପଣ ଅ, ରୋଜଗାର କରନ୍ତୁ।
ହଁ
ଏଇ ଜୀବନରେ ସଫଳ ହବା ନିଶ୍ଚୟ ଆବଶ୍ୟକ।
ହୁଁ, ହୁଁ ସେଇଟା ତ ସତ କଥା। ନହେଲେ ତ ବହୁତ ଅସୁବିଧା ସମ୍ମୁଖୀନ ହବା ପଡିବ। ଛୋଟ ପିଲାଙ୍କ ତ ତ ଶିକ୍ଷାାରେ ତାଙ୍କୁ ଅ, ସହଯୋଗ ଦରକାରେ ଆଉ ଅ, ଶାରୀରି କ ମାନେ ଯୋଉ ସ୍ଵାସ୍ଥ୍ୟ କ୍ଷେତ୍ରରେ ବି ମାନେ ଧ୍ୟାନ ଦବାର ଅଛି। ସବୁଆଡୁ ଆମେ ଧ୍ୟାନ ଦବାକୁ ପଡ଼ିବ ବୁଝିଲେ। ଆଉ ତା ତ ତ ଏମିତି ଚାଲିଛି ଦୁଃଖ କଷ୍ଟ ଜୀବନ ଚାଲିଛି। ତୋମେ ସଂସାର ରୁ ମୋ ମାୟା ରୁ ଟିକେ ଦୂରରେ ରହିବ ମୁଁ କହିବି। ଆମେ ତ ସଂସ ତ ମୋ ମାୟାରେ ପଶି ସାଇଲୁଣୁ ବୁଝିଲେ, ହୁଁ, ହୁଁ। ହଁ ବାଇଶି ବର୍ଷରେ
ହେଇ ଓ ଯାହାର ଆପଣ ତ ଇଏ-ଏଇ ବୟସରେ ବାହାସହା ହେଇକି ସଂସାର କଲେଣି ମୁଁ ଶୁଣିକି, ବହୁତ୍ ମତେ ଖୁସି ଲାଗିଲା ହୁଁ,
ତ ଆଉ ତା ସହ, ଆଉ ମୁଁ ବହୁତ୍ ତ ବ୍ୟସ୍ତ ରହୁଛି ବୁଝିଲେ? ହଁ ଆପଣଙ୍କ ମତେ ଲାଗୁଛି ବା ଆପଣଙ୍କ କୌଣସି କାମ ଥିଲା ମତେ ଲାଗିଲା ଉମ ଗୋଟା କୌଣସି ରିଆଡମିସନ ମୁଁ ଆମେ ଯେ ତ କରୁ ମାନେ ଅନ୍ ଅନଲାଇନ୍ ମାଧ୍ୟମରେ କରୁଛେ ମତେ ଲାଗୁଛି?
ଆଜ୍ଞା-ଆଜ୍ଞା,
ଅନଲାଇନ୍ ମାଧ୍ୟମରେ କଲେ ମତେ ଲାଗୁଛି ଦଶ ରୁ ମିନିଟ୍ ଭିତରେ ସରିଯିବ ମତ୍ ତେ ଯେତିକି ଲାଗୁଛି ହେଲା ହୁଁ,
ହେଲେ ମୁଁ ଏକା ମୋର କରିନି,
ଆଁ,
କିଛି ସାଙ୍ଗ ମାନଙ୍କର ବି କରିଛି ତା ସ୍ ସାଙ୍ଗରେ ବହୁସ୍ ପିଲାଙ୍କର ସେଥିପାଇଁ ଟିକେ ସମୟ ଲାଗିଲା, ଏଁ,
ଓହୋ ଆପଣ ଏଇଟା ତ୍ ଧ୍ୟାନ ଦବା ଦରକାର ଯେ ଜଣଙ୍କୁ କଥା ଦେଇଥିଲେ କଲରେ ଆମ ମୁଁ ମୋ ରିଆଡ୍ମିଶନ ସରିଲେ କଥା ହେବା, ଯେ ମତେ ଏଇଟା ଭଲ ଲାଗିଲାଣି ଯେ ଆପଣ ତମ ଥୁ କଲ୍ କଲେଣି ମୋତେ ମୋରେ, କାମ ଥିଲା ବୋଲି ମୋ ନିଜ ଗୋଟା ଇଗୋଟାକୁ ମାନେ ଅହଂଙ୍କାର ଟାକୁ, ସାଇଡରେ ରଖିଛି ମୁଁ କଲ୍ କଲି ମେସେଜ,
ଉଁ ସରି କ୍ଷମା କରନ୍ତୁ ଅ ଉଁ ଭୁଲ ହେଇଯାଇ ଅଛି ମୁଁ ହୁଁ ଆପଣଙ୍କୁ କଲ୍ କରିପାରିନି ହୁଁ, ମୁଁ ଟିକେ ଏପଟେ ବ୍ୟସ୍ତ ରହିଯାଇଥିଲି ଘରେ, ଏଇ କାମରେ ଟିକେ ଶୋଇବାରେ ଟିକେ ବ୍ୟସ୍ତ ରହିଯାଇଥିଲି, ଏଇଁ ସେଇଥିପାଇଁ ମୁଁ ଆପଣଙ୍କୁ କଲ୍ କରିନି ତ, ମେସେଜ ୱାଳସାପ ରେ କରିଛି ନା ନାଇଁ?
ଆପଣ ମୁଁ ମୋ ତରଫରୁ ଫାଷ୍ଟ କରିଥିଲି ମତେ ଲାଗୁଛି ଏଠି,
ହୁଁ ହଉ କ୍ଷମା କରନ୍ତୁ ଭୁଲ ହେଇଯାଇଛି ଯଦି କିଛି, ଆଉ ତ୍ରୁଟି ରହିଯାଇଥିବ ତ କ୍ଷମା କରିବେ,
ହଁ ତ୍ରୁଟି ହେଇଛି ମୋ ମନ ଭାଙ୍ଗିଗଲା ମୁଁ କହିଲି ଏ ଏତେ ଏ ଛୋଟ ପିଲା ଟା ମତେ ଗୋଟା ଆ ଇଏ ଦେ ଖ ଖୁଛ ଆଟିଟୁଇଟ୍ ମୁଁ ମୋ କାମ ଥିଲା ବୋଲି କଲ୍ କଲି ନହେଲେ ମୁ କଲ କରି ନଥାନ୍ତି ମୋ ଭାଷା ମେସେଚ୍, କରି ନ ଥାଆନ୍ତି ବୁଝିଲି? ଆଉ ଉମ ହଁ ତା ହଁ, ଆପଣ ମୋର ତ କୌଣସି କାର୍ଯ୍ୟ ଥିଲେ ମୁଁ କଲ୍ କରେ ମୁଁ ନହେଲେ କଲ୍ କରେନା ମୁଁ ଭାରି ସ୍ୱାର୍ଥପର ପିଲା ବୁଝିଲେ, ଆଉ?
ହଉ-ହଉ ଆମେ ସ୍ୱାର୍ଥପରା ପିଲା ନୁହେଁ, ମୁଁ ସ୍ଵାର୍ଥପର ଚାହିଁକି ବି ସ୍ଵାର୍ଥପର ହେଇପାରେନି କାହା ପାଇଁ ଉମ୍, ଉମ୍ ନାଇଁ ସାର୍ଥ ଏଇ ଜୀବନରେ ସ୍ଵାର୍ଥପର ପରା ହବା, ନିହାତି ଆବଶ୍ୟକ ଯେତିକି ମୁଁ ଅ, ଦେଖିଛି ମୁଁ ଜାଣିଛି ମନସ୍କାମନା ଯୋଉ, କଁ କହନ୍ତି ସେଟା କୁ ଫିଲ୍? ର ଓଡ଼ିଆ ଟା ଅନୁଭବ ହୁଁ ହଁ ଅନୁଭବ କରିଛି, ତାଲେ ମୁଁ ତ ସ୍ଵାର୍ଥ ପର ହେଇପାରେନି ଏ ସେଇଟା ମୋର ବହୁତ୍ ବଡ଼ ଭୁଲ,
ହୁଁ ଦେଖ ସ୍ୱାର୍ଥ୍ ସ୍ୱାର୍ଥପର ଟାକୁ ବହୁତ ଖରାପ ୱାଡ୍ ରେ ଲୋକମାନେ ଇଏ କରିଛନ୍ତି ମାନେ ବୁଝେଇଛନ୍ତି ସ୍ୱାର୍ଥପର ମାନେ ତମ ପାଇଁ ଯୋଉଟା କାମ କରିବ ମାନେ କାହାକୁ କ୍ଷତି ପହଁଚଉ ନଥିବ ଜି ସେଟା ସେ ସ୍ୱାର୍ଥ ପାଇଁ କାମ କଲେ କୌଣସି ଅସୁବିଧା ନାହିଁ। ଯେ ତମ ସ୍ଵାର୍ଥ ପାଇଁ ଯଦି ଅନ୍ୟକୁ କ୍ଷତି ପହଁଞ୍ଚେଇକି କାମ କରୁଛ ତାହେଲେ ସେଥିରେ ଅସୁବିଧା ଅଛି। ଦେଖନ୍ତୁ ମୁଁ ଆପଣଙ୍କୁ କଲ କଲି ମୋର ସେଇଟା ଫାଷ୍ଟ ପ୍ରଥମ କାମ ଥିଲା, ଆପଣଙ୍କ ସେଇଟା ମାନେ କଣ କହିଲେ ରିଆଡମିସନଥିଲା, ମୁଁ କହିଲି ଆ ଆପଣ ଙ୍କ କାମ ସାରନ୍ତୁ ଏଟା ହେଲେ ହବ ନହବ ଏଟା ମୁଁ ମୋ ସ୍ୱାର୍ଥ ଦେଖି ଏଥିରେ କୌଣସି ଖରାପ ନାଇଁ ଯଦି କହିଥାନ୍ତି, ନାଇଁ ନାଇଁ ଆମ ସହ କଥା ହେଇ, ତାପରେ ଯଦି ତମେ ରିଆଡିମିସନ କର ତାହେଲେ ଅସୁବିଧା ମୁଁ ତମର କାମକୁ ଫାଷ୍ଟ ସମ୍ମାନ ଦେଲି।
ମୁଁ ମୋର ଏକା କରିନି ମୁଁ ପନ୍ଦର ଷୋଳ ଟି କି ଅଧିକା ହବ ପିଲାଙ୍କର ରିଆଡମିସନ କରେଇଛି, ତ ସେମାନେ ମତେ ତାଙ୍କ କରିବା ଟା ସମୟ ଲାଗୁଥିଲା, ସେମାନେ ମତେ ପଇସା ପଠେଇଲେ ମୋ ଆକାଉଣ୍ଟକୁ ତ ମୁଁ ପେମେଣ୍ଟ କରିବି ଏମିତି ଉ ଟିକେ ସମୟ ଲାଗିଲା। ତାଙ୍କ ଘରକୁ ଫୋନ କରୁଛନ୍ତି କରୁଛନ୍ତି, ଟିକେ ତାଙ୍କ ଭିତରେ ସମୟ ଲାଗିଲା ମୁଁ କହିଲି ଯଦି ଏଇ କାମଟା ସାରିଲା ପରେ କଲ ଦେବି ନହେଲେ ମଝିରେ ସେମାନେ ଯଦି କଲ କରିବେ ଅସୁବିଧା ହବ କଥା ହବା ପାଇଁ।
ତାହେଲେ ଆପଣଙ୍କ ନିଷ୍ପତ୍ତି ଠିକ ଅଛି ମାନେ ସାଙ୍ଗମାନେ କାହିଁ କହିଲ? ଏଇଟା ପଇସା ତ ଆସିବ ଏଇଟା ଏତେ ବି କଣ ଏଇଟା ଗୁରୁତ୍ୱପୂର୍ଣ୍ଣ? ତା ସହ ଦିଟା ଯାଙ୍କ ଉଭୟକୁ ଭାରସମାରେ ତମେ ରଖିଲ ସେଥିପାଇଁ ଧନ୍ୟବାଦ ଦି ଜଣଙ୍କୁ। ସମୟ ଦେଇପାଇଲ ସେଇଟା ଭଲ କାମ ବୁଝିପାଇଲେ, ଯଦି ତମେ ଗୋଟାଏ ନିଜର ଇଏ ତମେ ବି ତାଙ୍କୁ ସାହାଯ୍ୟ କରୁଛ। ତମର କୌଣସି ଅସୁବିଧା ସମୟରେ ସେମାନେ ସାହାଯ୍ୟ କରିବେ ମନା କରିପାରିବେନି, ସେଟା ହଉଛି ଲମ୍ବା ସମୟ ଦେଖି ସହଯୋଗ କରିବ, ଏଇଟା ତ କଲରେ ଆମର କମ ସମୟ ପାଇଁ। ଓ ନାଇଁ ନାଇଁ କୌଣସି ସ ତାହାର ଲକ୍ଷ୍ୟ ହାସଲ ହେଇ ସାଇଲେ ତା କାମ ସରିଲା ବୁଝିପାରିଲି ସେଇଟା। ତାପରେ ଆପଣ ମାନଙ୍କୁ ହୁଁ
ଆପଣ ପଳେଇ ଆସିଲେଣି ଆପଣଙ୍କ ହଷ୍ଟେଲ କୁ? ଆଜ୍ଞା।
ନା ମୁଁ କାଲି ଯିବି ମୋର ଆଜି ବର୍ଷା ହବାର ଥିଲା, ଆଉ ଏତେ ବି ବର୍ଷା ଆଜି ହେଇଛି ଯାଇପାରିଲିନି କାଲି ଭୋ ପ୍ରଭୁଙ୍କୁ ଡାକନ୍ତୁ ଛଅଟା ରୁ ଆଠଟା ଭିତରେ ବର୍ଷା ନହଉ, ମୁଁ ସାତଟା ବସ ରେ ପଳେଇବି। ତାହେଲେ ଆଠଟାରେ ବି ଗଲେ ବାଇକରେ ଗଲେ ବର୍ଷା ହେଇପାରେ ମୁଁ ସେଥିପାଇଁ ବାଇକ୍ ନ ଯିବାକୁ ଚାହିଁବୁ ମାମୁଁ କୁ ଯାଉଛନ୍ତି କଟକ ମୁଁ ଭାବିଛି ବସରେ ପଳେଇଲେ ଟିକେ ଯାଇକି ଆ ଆଠଟାରେ ପହଞ୍ଚିଯିବି ଆଠଟାରେ ପହଞ୍ଚିଲେ ମୁଁ ଯାଇକି ମୋର କାମ ହେ କିଛି କରିପାରିବି ବୁଝିଲେ।
ଦଶଟାରେ ପାଠ ଯାଇକି ଶ୍ରେଣୀ ଗୃହକୁ ଯାଇକି ପାଠ
ଆମ ଗୋଟାଏ ରୁ ହବ କାଲିି କି ବାରେ ସୋମବାର ନା ଗୋଟା ରୁ ପାଞ୍ଚଟା ଯାଙ୍କେ ହବ ବୁଝିପାରିଲେ।
ଗୋଟାଏ ରୁ ପାଞ୍ଚଟା ଯାକେ ଆମେ ଶ୍ରେଣୀ ଶିଆ ସାରି ତାପରେ ଆସିବୁ, ମୁଁ ଟିକେ ଖରାବେେଳେ ଶୋଇବା ପିଲା, ମୁଁ ଯେହେ ତୁ ମାନେ ଲାଗୁଛି ପାଞ୍ଚଟା ରୁ ଆଠଟା ଯାକେ ଶୋଇ ହବା ନୁହଁ ହେଇପାରିବିନି, ତାହେଲେ ଜଣେ ଆସି ମାନେ କୌଣସି କାର୍ଯ୍ୟ ଥିବ ଯଦି କାଲି ତ ଥକିଥିବେ ମତେ ଲାଗୁଛି ଟିକେ ଇଏ ହବ କା, ଗୋଟାଏ ବେଳେ କ୍ଲାସ ମୁଁ ଆଉ ବହୁତ ମାନେ ଦିନ ହେଲା କରିନି ସେଥିପାଇଁ ଟି
କଷ୍ଟ ହଉ।
କଷ୍ଟ ହବ ଯେତେ କରୁଛୁ। ଆଁ ଦୁଇ ତିନି ଦିନ ଭିତରେ ଆଉ ଦୁଇ ହବନି। ମୁଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ ଟିକେ ବ୍ୟସ୍ତ ଅଛି ରଖୁଚି ଧନ୍ୟବାଦ।
ହଁ।